ହାଲୋ।
ହାଲୋ ବାନ୍ଧବୀ, ନମସ୍କାର୍, ଶୁଭ ସକାଳ।
ଆଜ୍ଞା ନମସ୍କାର୍, ଶୁଭ ସକାଳ।
ଠାକୁର ପୂଜା କରିକି, ବସିକି ଚା ପିଉଚି ଆଉ।
ସ୍ୱାସ୍ଥ୍ୟରେ କିପରି ଅଛି ଆପଣ?
ହଁ, ମୋର ଦେହ ଭଲ ଅଛି ଆଉ। ଆଉ ଆପଣଙ୍କ ଦେହ କେ
ହଁ, ଭଲ।
ଆଉ। ଏଇ ଆସିଥିଲି କ'ଣ, ଏଇ ମୋ ଶଶୁର ଗୁ--ଳ ପୁଛି ଦେଇଥିଲେ। ଏ ଗାଈ ଟିକେ ଦୂଆଁ ହେଇ ନଥିଲା, ଗଉଡ଼ ଆସି ନାଇଁ। ମୁଁ କହିଲି ଚାଲ ମୁଁ ଦବା, ଗାଈ ଦୁଇ ଆଣିବା ଆଉ। ଆଉ ତମର ଗାଈ ଫାଇ ଅଛି ନା ନାଇଁ?
ହଁ, ଅଛି ଆମର ଗୋଟେ ଗାଈ ଦୁଇଟା ବାଛୁରୀ ଅଛନ୍ତି।
ଆଉ ଯଉ ଇଏ। ନାମ ଗାଈ ଟିଏ ରଖିବା କେତେ ଉପକାର ତ ଜାଣିଥିବେ। ଗାଈ ଟିଏ ଆମ ମା ଙ୍କର, ଏଇ ଗରିବ ଲୋକଙ୍କର ଗାଈ ଗୋମାତା ହୁଅନ୍ତି। ଗୋମାତା ପରି ସେବା ନାଇଁ, ଆଉ ଯାଆର ଗାଈ ଗୋରୁ ଟେ ଅଛି। ତା ଗୋବରରେ କୁଣ୍ଡା, ଘସି। କରିକି ତାକୁ ଜାଳି ପାରି, ରୋଷେଇ ବାସରେ ସାହାଯ୍ୟ କରି ପାରିମୁଁ।
ତ୍ରରେ ଏ ବଡ଼ ବଡ଼ ରୋଗ, ଯେମିତି କର୍କଟ ରୋଗ ବି ଭଲ ହେଇ ଯାଉଚି।
ହଁ! ତା'ର କ୍ଷୀର ଟିକେ ହେଲେ, ଏ କ୍ଷୀର, ଛେନା, ସର, ଦହି। ଏଇରା ହେଲେ ବିକି ବାକିକି।
ଏବେ ଇଂଲିଶରେ ଯେମତି କହୁଛନ୍ତି ବଟର ହ ତିଆରି ହଉଚି।
ହୁଁ ଆମର ତ କ୍ଷୀର ଟିକେ ହେଇଗଲେ ଭାତରେ ପକେଇକି ଚକୁଡିକି ଦେଲେ ଏ ଛୁଆ ପିଲା ଆଉ ବୁଢା ବୁଢୀ ଏଇମାନେ ବି ସବୁ ଖାଇଦେବେ ଭାରି ଲୁଣ ଟିକେ ଛିଞ୍ଚିଦେଲେ।
ମୋ ବାପା ବି ଭଲ ପାଆନ୍ତି କ୍ଷୀର ଭାତରେ ପକେଇକି ଖାଇବା ପାଇଁ।
ସେ ସିଝି ଯାଇଥିବ ଯୋଉ ଗୁଣ୍ଡା ଘଷିରେ ବସେଇ ଦେଇଥିବ ଯୋଉ ମାଟି ହାଣ୍ଡି ଧିଅରେ। ସେ କ୍ଷୀରଟା କେଏତା ନାଲିଆ ନାଲିଆ ହେଇଯାଇଥିବ ସେ କ୍ଷୀରରୁ ଏତିକି ବଢିଆ ଆସିବ ନା ତା ଦେହରେ ଯୋଉ ଆଳୁଟିକେ ସିଝେଇ ଦେଇଥିବ ସେଇ କ୍ଷୀରରେ ସେ ଆଳୁ ଟାକୁ ଦଳି ତ ସେ ଆହୁରି ବଢିଆ ନାଗିବ।
ଏ ଗାଈକୁ ଆମର କଣ କଣ ଖାଇବା ଦବା ଉଚିତ୍?
ହଁ ଆମର ତ ଅଁ ଚାଷୀ ବଧୁ ଘର ଆଉ ଏଇ କୁଟା ଆଣିକି ରଖିଦେଇଛୁ ଗଦା ମାରି ଦେଇଛୁ। ଏଇ ଛଣା ରଖିଛୁ ଏଇ ତା ଦେହରେ କୁଣ୍ଡା ତୋରାଣୀ ପେଜ ତୋରାଣୀ ଯାହା ହେଲା ତା ଦେହରେ ଲୁଣ ଆମର ଅଛି ପକେଇ ଦେଇକି ତାକୁ ଗୋଳେଇ ଗାଳେଇକି ଥୋଇ ଦଉ ଖାଆନ୍ତି ଆମ ଗାଈରା ସବୁ ବୁଲା ବୁଲିବାକୁ ଯାଆନ୍ତି ଏଇ ବଣ ଫଣରେ ବୁଲିିବାଲିକି ଆସନ୍ତି ଏଇ ସଞ୍ଜ ବଳୁଆ କୁଟା ଫୁଟା ପକେଇ ଦେଇକି ଖାଇବାକୁ ଦିଉ ଆଉ ଯାହାର ଅ ନହିଁ ବିଲ ବାରି ଉୁଁ ଛାଡିବା ପାଇଁ।
ପିଡୁଆ ଅ ଉଷୁମ କରିକି ଦଉଥିବେ।
ହଁ ଆମର ଏଇ ଗାଈ କିି ଥଣ୍ଡା ଫଣ୍ଡା ହେଇଗଲେ ଏଇ ଯଉ କୋଳଥ ତାକୁ ବ ତୁରେଇକି ରଖିଥିବ ତାକୁ ଟିକେ ଗରମ କରିକି ସିଝେଇକି ସେ କୋଳଥକୁ କାଢିଦେବ ସେ ପାଣିିକି ଯଦି ଯଦି ଗାଈକି ଦେଇଦବ ତାର ଥଣ୍ଡା ଫଣ୍ଡା ଛାଡ଼ିଯିବ। ଗୋମାତାକୁ ଯେମିତି ସେବା କରିବ ତାଠାରୁ ସେମିତି ପାଇବ।
ହେଲେ ଗୋଟେ ଦିଅନ୍ତିନି ଯୋଉ ବାଉଁଶ ପତ୍ର କଣ ହେଲେ ତାକୁ ଦିଅନ୍ତି?
ଗାଈ ଯଦି ଝାଡା ହଉଥିବ ପତଳା ପତଳା ଝାଡା ହଉଥିବ ହଁ ତାକୁ ଗୋବର ଭାରି ଗନ୍ଧାଏ ଯେତେବେଳେ ସେଇ ଏଡ଼ାକୁ ଆଣିକି ବାଉଁଶ ପତ୍ର ଦେଇଦେଲେ କୁହନ୍ତି ସେ ଝାଡା ପୁରା ଭଲ ହେଇଯାଏ।
ଆପଣଙ୍କର କେତେଟା ଗାଈ?
ମୋର ଦିଟା ଗାଈ ଦିଟା ବାଛୁରୀ। ଆଉ ଚାରି ଛଅଟା ଖଣ୍ଡେ ଛେଳି।
ଓହୋ।
ଆଉ ହଁ ସେ ଗାଈ ସେ ଗାଈ ଦିଇଟା ଗାଈ ରଖିକି ଆମେ ଚଳୁଛୁ ଆଉ କଣ କରିବୁ ସେ ଗାଈ କି ବାନ୍ଧେ ହଁ ତାକୁ ଖୁଆ ପିଆ ଆଉ ଗୋମାତା ସେବା ପରି ସେବା ନାହିଁ। ଆଉ ଯାହା ହଉ ସେ ବି ଆମକୁ ବହୁତ କ୍ଷୀର ଦଉଛି ତା କ୍ଷୀରରେ ବି ବିକ୍ରି ବାକି କରୁ ଗଉର ଆସିକି ଗୋଟେ ଗୋଳିର ଦୁହିଁକି ନେଇ ଯାଉଛି
ହଁ।
ଆଉ ଗୋଟେ ଓଳି ମୁଁ ଦୁହୁଁଛି।
ହୁଁ କ୍ଷୀର ଯୋଉ କ୍ଷୀର ଏ ଏବେ କେତେ କଣ ବିକ୍ରି କରୁଛନ୍ତି?
କଣ ଆମର ପାଏ ପାଏ ପା ଦଶ ଟଙ୍କା ଲେଖା ଦଉଛନ୍ତି। କ୍ଷୀରପା ଗଉଡ ତାର ନଉଛି ଆଠ ଟଙ୍କା ନଅ ଟଙ୍କା ନଉଛି ସେ ତାର ନିଜେ ଦୁହୁଁଛି ଗାଈଟାକୁ। ସେ ଆଠ ନଅ ଟଙ୍କାରେ ନଉଛି ଏଇ ଆମେ ଦୁହିଁଲେ ଗାଁ ଗହଳିରେ ଦଶ ଟଙ୍କା ଲେଖା ପାରେ ଦଉଛି ନହେଲେ ସେର ଚାଳିଶ ଟଙ୍କା ଲେଖା ନଉଛନ୍ତି।
ଅହ।
ଏଇଭଳିଆ ଆଉ ମୋର ଚାରଟି ପାଞ୍ଚ ଦିଇଟି ଛୁଆ ଆଉ ତାଙ୍କରି ହଁ ପୁଅ ଦିଇଟା ଝିଅ ଦିଇତିନି ସେଟା ମାଆଲୋ ସେ ଯୁଗରେ ଯେମିତି ଜାଣିଥିବ। ପୁଅ କୁ ଅନେଇ ଅନେଇ ଖାଲି ଝିଅ ହେଇଗଲେ। ଆଉ ତମର କେଇଟା ପୁଅ ଝିଅ?
ମୋର ମୋର ବିବାହ ହେଇନି।
ହଉ ମାଲୋ ଆଉ ଜାଣିଥିବ ଏବେ ତ ଜାଣିଚ ସବୁ ବାହାଘର ବାହାଘର କହିଲ ପୁଣି ମନେ ପାଇଲା ଆମ ବେଳେ ଏମିତି ବାହାଘରରେ ହଉନଥିଲେ ଏବେ ଯେମିତି ବାହାଘରରେ କରୁଚନ୍ତି।
ଆଜ୍ଞା ଏବେ ହେଇଗଲାଣି ମେହେନ୍ଦୀ କରିବେ ତାପରେ ତାଙ୍କର ଅ ବାହାଘର ପୂର୍ବରୁ ତାଙ୍କର ବିଭିନ୍ନ ପ୍ରକାର ତ ଅଛି ସେଲିବ୍ରେସନ୍ କରିବେ।
ମାଆଲୋ ଆମ ବେଳକୁ କଣ ଆସିଥିଲେ ଦେଖିବେ ଦେଖିକି ଯିବେ ହାତରେ ପଇସା ଦିଅନ୍ତି ପଇସା ଦେଇକି ଯିବେ ଆମେ ଘରୁ ବାହାରାରୁନୁ ଇଏ କଣ ଘରେ ଘରେ ବୁଲିକି ସବୁ ଖାଉଚନ୍ତି ପିଉଚନ୍ତି। ତାଙ୍କର କେତେ ମନ ଖୁସି ହଉ ସେ ଖୁ ସେ ଯୁଗରେ ଆମର ଥିଲା ଆଉ ଏ ଯୁଗରେ ତାଙ୍କର ଅଛି ଆଉ।
ହଁ ହଁ।
ଆଉ ତମର ଛେଳି ଫେଳି ଅଛନ୍ତି ନା ନାଇଁ?
ନାମ ଆମର ଛେଳି ନାହାନ୍ତି ଆମର କୁକୁର ଦିଟା ଅଛନ୍ତି।
ହଁ ମୁଁ ପାଲୋ ମା ଛେଳି ଦିଟା ରଖିଛି ଏଇ ତାଙ୍କ ପାଖକୁ ଏଇ ଯାହା ଡାଳ ପତ୍ରର ଦିଟା ଆଣେ ତାକୁ କୁଆ ଆଉ ସେ କୁଆଡେ ଅସାର ମାସ ପୁଣିଆ ହେଲାଣି କାଦୁଅ ମାଦୁଅ ସେ ଯାଉନାହାନ୍ତି କୁଆଡେ।
ଖେଳିଥିଲେ ଏତେବେଳେ ମୁଁ ଛୋଟଟେ ହେଇଥିଲି ଯାଏ ମାମୁଁଙ୍କ ମାମୁ ଛେଳି ରଖିଥିଲେ ଛେଳି ସେ
ଆଉ ଯଦି ଏଇ ଛୋଟ ଛୋଟ ଛୁଆକୁ ବେଶୀ ଥଣ୍ଡା ମଣ୍ଡା ହୁଏ ଆଉ ଏଇ ଛେଳି କ୍ଷୀରରୁ ଏତେ ଏତେ ତାଙ୍କୁ ପେଇ ଦେଏଇଁ ତାଙ୍କର ଯୋଉ ମୁଣ୍ଡର ତାଳୁରେ ସବୁ ଘଷିଦବ। ଥଣ୍ଡା ପୁରା ଛାଡିଯିବ।
ହୁଁ ହୁଁ।
ହୁଁ ସେ ଭାରି ଔଷଧି ଦିଆରେ ନା ଛେଳି ଦୁଧ ରେ। ଆଉ କଣ କହୁଚ ମା? ପାଠ ସାଠ ପଢୁଚ?
ହଁ ମୋର ଦ୍ଵାଦଶ ଶ୍ରେଣୀ ହେଲା ଏବେ।
ମାଆଲୋ ମୁହ ମୁଁ ପଢିଚି ଲୋ ଅଷ୍ଟମ ଯାଙ୍କେ ପଢିଛି ଆଉ ସେତେବେଳେ କଣ ବା କରିଦେଲେ ଆଉ ଆଇଚୁ ରୋଷେଇବାସ କରୁଚୁ। ଖାଉଚୁ ଏଇ ଗାଈ ଛେଳି କଥା ବୁଝୁଚୁ ଚାରୋଟି ପାଞ୍ଚଟି ଛୁଆ।
ଆ
ଆଉ।
ଆଉ ଆପଣଙ୍କ ଛୁଆ ମାନଙ୍କ ଦେହ ଭଲ ଅଛି?
ହଁ ମୋ ଛୁଆଦିହ ଟିକେ ଭଲ ଅଛନ୍ତି।
ଆଉ ଆପଣଙ୍କ ଛୁଆ ମାନେ କଣ ପଢା ପଢି କରୁଚନ୍ତି?
ହଁ ଗୋଟାଇ ପଢୁଚି କଣ ଚତୁର୍ଥ ହେଲା।
ଆଜ୍ଞା।
ଆଉ ଜଣେ ଦିଇ ଜଣ ଆଉ ପଢୁନାହାନ୍ତି। ଆଉ ଜଣେ ନା ଆଲୋ ମା ପାଠ ପଢିଲେ ନେଇଁ। କହିଲେ ଆମକୁ ଆସୁନି। ଆଉ ଦିଇ ଜଣ ଖଣ୍ଡେ ଏବେ ଯାଉଚନ୍ତି ଏଇ ସ୍କୁଲ ଛୁଟି ଥିଲା ସବୁ ଏଇ ରଜ ପାଇଁ କଣ ଛୁଟି ଥିଲା ଏବେ ଖୋଲିଲାରି। ଏଇ ଦି ଜଣ ଯାଉଛନ୍ତି ଗାଁ ଇସ୍କୁଲ୍ କୁ। ବଡ ଝିଅ ଟା ଘରେ ରହିଲା ଦି ଆଉ ପଢିବାକୁ ଯାଉନି।
ଓହ ତମ୍
ଘର ଆଡେ ହଁ ବଡ ଝିଅ ଘରେ ରୋ ରୋଷେଇ ବାସ କରୁଛି। ଆଉ ଏଇ ମୁଁ ଟିକେ ବାରି କାମ ଗୁହାଳ କାମ ଏ ଗାଈ ଗୋରୁ ଛେଳି ୟାଙ୍କରି କଥା ବୁଝୁଚି।
ଓଃ।
ଆଉ ଏଇ ଗାଈ ଦିଟା ତାଙ୍କୁ ଏଇକିନା ଦୁଇଁ ବିି। ଗାଈ ଦୁଇଁ ଦାଇଁ କି କ୍ଷୀର ନେଇକି ରଖିମି। ମତେଇକି ଦେମି ଏଇ ନାଗୁଆ ଦେଇଛି ଦି ତିନି ଜଣଙ୍କୁ। ନାଗୁଆ ଦେମି ଆଉ ଯାହା ହବ ଗୁଣ୍ଡା ଘଷି ଧରିକି ନିଆଁ ନଗେଇବି। ନିଆଁ ଲଗେଇକି ସେ ମାଟି ହାଣ୍ଡିରେ କ୍ଷୀର ଟିକକ ବସେଇବି ଛୁଆ ପିଲା ସ୍କୁଲୁରୁ ଆଇଲେ ରୋଷେଇବାସ ଯୋଉ ଦିନ ହଉଛି ହଉଛି। ଯୋଉ ଦିନ ନ କରି ପାରୁଛି, କ୍ଷୀର ଭାତ ଟିକେ ଦେଇ ଦଉଛି ଛୁଆ ପିଲା ଖାଇ ଦଉଛନ୍ତି। ଆଉ ଦହି ଟିକେ ରଖିଛି ତାକୁ କୁ ବୁଲେଇମି ଲହୁଣୀ ବାହା କରିମି ଘିଅ ମାରିବି।
ଆଜ୍ଞା। ଘିଅ ଏବେ କଣ ବିକୁଛନ୍ତି? ମୁଁ ଶୁଣିଥିଲି କଣ ପନ୍ଦରଶହ ଟଙ୍କା ହେଇଯାଇଥିଲା ବୋଲି ଗୋଟେ କିଲୋ କୁ?
ଆମ ଆଡ଼େ ଏଇ ଏତେ ଟଙ୍କା ଦଉନାହାନ୍ତି। ଆଉ ସେ ବଜାର ଇଆଡେ ଯଦି ବିକ୍ରି କରୁଥିବେ। ଆମ ଆଡେ ସେଇ ହଁ ହଜାରେ ନଅଶ ଏମିତି ଦଉଛନ୍ତି।
ଓହୋ।
ଆଉ ମାଲୋ ତମ ଆଡ଼େ କିଏ ଘିଅ ଯଦି ଖୋଜିବେ କହିବୁ। ମୁଁ ଗରିବ ଲୋକ ଟିକେ ରଖିଛି ଘିଅ ଦି ତିନି ସେର ଖଣ୍ଡେ ବିକିଦେଲେ ଛୁଆ ପିଲା ଚଳିବୁ।
ତାର ଲୋକ ନାହିଁ
ଆଉ ଏଇ ଗୁଣ୍ଡା ଗୋବର ଟା ଯିବି ଏଇଗ ଏଇ ଖରା ତ ଆଉ ହଉନି। ତାକୁ ଏତେ ଖଣ୍ଡେ ଗଦେଇଛି ଯାଉଛି ଘଷି ପକେଇଦେବି। ନହେଲେ ହଁ ଘଷି ପକେଇବି ଆଉ ତ ନହେଲେ ଖତରେ ପକେଇଦବୁ ଆଉ।
ହଁ ଖତର ପକେଇଲେ ବିଲରେ ଯାଇ ପଡିବ। ବିଲରେ ଧାନ ଅମଳ ହବ ଆପଣ ଧାନ ଅମଳ ହଉଥିବ?
ହଁ ଆମର ଧାନ ମୋର ବିଲବାଡି ବେଶୀ ନାହିଁ। ହେଇ ଆଣିକି ବଖରାରେ ଏଁ ଯୋଉ ଆଣନ୍ତି। ବଖରାରେ ଆଣିକି ହଁ ବିଲ ଦଶ ବାର ଗୁଣ୍ଠୁ ଖଣ୍ଡେ ଚାଷ କରୁଛୁ। ଏ ସେଇ ଖତ ଫତର ବି ରହିଲେ ଆମେ ନେଇକି ଖରା ଦିନରେ ବିଲରେ ପକେଇ ଦେଇଥଥିଲୁ ସେଟା ସବୁ ଚାଷ ହେଇଯାଇଛି ଏବେ ଘାସ ଫାସ ହଁ ହେଇଛି ଏଇରା କଣ ଧାନ ସବୁ ରୋଇବେ?
ଏଇ ଆ ପରେ ପରେ ଏ କୁଣା ହଳ ଫଳ ହବ ସବୁ ବର୍ଷା ଦିନ ଆସିଲାଣି।
ହଁ ଲୋ ମା ଆଉ କଣ ସେ ହଳ ଅଛି। ଯୋଉ ବଳଦ ହଳରେ କରିଦଉଥିଲେ ବିଲା ଚାଷ ଏବେ କଣ ଗାଡି ଫାଡି ଫୁରି ଦଉଛନ୍ତି ଆମର କିନ୍ତୁ ବଳଦ ହଳେ ଅଛି। ସେଇଆକୁ ନେଇକି ବି ଚାଷ ଇ କରିବେ।
ଗାଈ ସହିତ ବଳଦ ବି ଅଛି।
ହଁ ଗାଈ ବଳଦ ଛେଳି ଦିଟା ରଖିଛି।
ଆପଣ ପୁରା କୃଷକ ଲୋକ।
କଣ କରିବି ମା ମୁଁ ସେଇଥିରେ ମୋର ସଂସାର ଚାଲୁଛି।
ଉଁ ହୁଁ।
ସେଇ ଥିରେ ସଂସାର। ଆଉ କଣ କରିବି ମୋ ସେଆଟି
ହଉ ବାନ୍ଧବୀ ରଖୁଛି ହଁ ତୁମ ସହିତ
ହ କହିଲୁ ଲୋମାସୁ ପିଲା ନାଇଁଲ ଟିକେ କାନ
ହଁ ହଁ ବାନ୍ଧବୀ ଆପଣଙ୍କ ସହିତ କଥା
ହଉଲୋ ମାଲୋ ମୁଁ ଏତେ ସମୟ କଥା ହେଲି ମତେ ଭଲ ନାଗିଲା। ତୋ ପାଇଁ ଶୁଭ ସକାଳ ଆଉ ମୁଁ ମୁଁ ଫୋନ କରିବି ସେତେବେଳେ ତ ମତେ ଯାଇବିି ଯେତେବେଳେ ତୋର ସମୟ ହବ। ମତେ କଲ କରିବୁ ମୁଁ ଉଠେଇବି ମାଲୋ ରଖୁଛି ଶୁଭ ସକାଳ ଆଁ।
ଶୁଭ ସକାଳ।